ହାଲୋ।
ହ୍ୟାଲୋ
ହୁଁ କଣ କରୁଚ?
କଣ କରିଆ ଏଇଠି ବସିଚି ଆଉ।
ହଉ ତମ ଘର କଉଠି?
ଉଁ ଆଉ ତମେ କଣ କରୁଚ?
ମୁଁ ଏଇ ଗ୍ୟାସ ପୋଛୁଛି ଖାଇ ପିଇ ସାରିଲୁ ଆଉ।
ହଁ ରଜ ପାଇଁ କଣ ହଉଚି?
ଆଉ ରଜ ସେମିତି ଆମ ଗାଁରେ ତ ବଢ଼ିଆ ରଜ ହଉଚି ଗାଁକୁ ଯିମି ବୋଲି ଭାବୁଛି ଆଉ।
ହଁ। ଆମ ଘର ଏ କେଉଁଝର।
ଓହୋ ଆମ ଆଡ଼େ ଆସ ଦେଖିବ ରଜ କେମିତି ହଉଚି।
ହଁ ଯିବା ଏଇ, ଭଲ ହଉଚି ତାନ ତମ ଆଡେ?
ହଁ ଆମର ଭଲ ହଉଚି, ସବୁ ଦୋଳି ପଡ଼ିଚି, ପିଠା ଫିଟା ବି ହଉଚି। ଆଉ ହଁ ପୋଗ୍ରାମ ବି ହଉଚି।
ହଁ ପିଠା ଆଣିକି ଆସ ଆମର ପିଠା ହଉନି ପା।
ଓହୋ ସେଇଥି ପାଇଁ ତ ତମେ ଆସିଲେ ଆସିଲେ ଦୋଳି ବି ଖେଳନ୍ତ। ପିଠା ଖାଆନ୍ତ।
ହଁ ଆମର ପିଠା ହଉନି କଣ କି ଜେଜେ ମରିଯାଇଚନ୍ତି ବର୍ଷେ ପୁରାଣି ହେଇନି ତ ଆ ସେଥିପାଇ ପିଠା ଆମର ହଉନି ବନ୍ଦ ଆଉ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସବୁ ଭଲ ଅ ଛନ୍ତି, ଏ ଛୁଆ ଏଇନା ମେହେନ୍ଦୀ ଲଗେଇଦେବ ବୋଲି ତାଙ୍କୁ ଟିକେ ଲଗେଇ ମେହେନ୍ଦୀ ରଜ ପାଇଁ ଛୁଆ ତ ତାଙ୍କ ମନ ତ ଉଡ଼ୁଛି ରଜ ପାଇଁ ଆଉ।
ହା ହା ହା।
ମେହେନ୍ଦୀ ନଗେଇବେ ବୋଲିକି ବସିଚନ୍ତି।
ଓ ହୋ।
ଆଜି କଣ ରୋଷେଇ କରିଥିଲ?
ଆମର ତ ଭାତ, ଡାଲି ବାଇଗଣ ଭଜା। ଆଉ ଭେଣ୍ଡି ପୁରଦିଆ ଭଜା କଲରା ଚିପ୍ସ୍। ଆଉ କଣ ହେଇଥିଲା ଆଁ
କଲରା ଚିପ୍ସ୍ କୋଉଥିରେ ବେସନରେ କର ନା?
ହଁ ବେସନରେ।
ଆଉ ତମର?
ହଁ ଆମର ଏଇ ସେ ଭାତ କରିିଥିନି। ଆଉ ଡାଲମା ଏଇ ଯୋଉ ସାରୁ ପତରେ ଗୋଟେ ହୁଏ ବେସର ଦିଆ ହେଇକି ସେଟା ବନା ହେଇଥିଲା।
ମୋ ମାଆ କରେ
ହଁ ଆଉ ଶାଗ ଭାଜିଥିଲି ହଁ ଖଟା ଦେଇ କରନ୍ତି। ଟମାଟୋ ଖଟା ପକେଇକି ଆଳୁ ପକେଇକି କରନ୍ତିି।
ଓ ହ।
ହୁଁ ହଁ ଖାଇ ଖୁଆ ସାଇଲୁଣି ଏଇ ବସିଥିଲି ସେଇ ଛୁଆ ମେହେନ୍ଦୀ ନଗେଇବେ ବୋଲି କହିଲେ ତ ତାଙ୍କୁ ଟିକେ ଲଗେଇ ଦଉଥିଲି।
ଆପଣଙ୍କୁ ମେହେନ୍ଦୀ ଲଗେଇ ଆସେ?
ହଁ ମେହେନ୍ଦି ଲଗେଇଚି।
ଆଉ କଣ୍ ଝିଅ ପୁଅ ସବୁ?
ପୁଅ ପା ଛୋଟ ନଅ ମାସ୍ ଦଶ ମାସ୍
ହୁଁ ପୁଅ ଚାଲି ନଥିବ ତାହାଲେ?
ନାଇଁ ଚାଲିନି।
ଆପଣଙ୍କର?
ହୁଁ।
କହିଲି ଆପଣଙ୍କର?
ଝିଅ ହଉଚି ସିଏ ଆଠ ବର୍ଷ ହେଲାଣି।
ସ୍କୁଲ ଯାଉଚି ଆଉ ଏଇନା ଛୁଟି ଅଛି ଏଇନା ଘରେ ସବୁ ଖେଳ ବୁଲ ଏଇନାକେ ହଉଚି ଆଉ ଛୁଟି ଅଛି ସ୍କୁଲୁ।
ଆଉ ଟ୍ୟୁସନ ଏଇ ସକାଳୁ ଯାଉଚି ପୁଣି ସନ୍ଧ୍ୟା ବେଳେ ଏଇ ଖରା ବେଳ ଟା ଘରେ ଆଉ। ଆଉ ଦି ତିନି ଦିନି ଗଲେ ଏଇ ରଜ ଛୁଟି ଖୋଲିବ ସ୍କୁଲୁ। ତାପରେ ଯିବେ ଆଉ।
ହାଲୋ।
ହୁଁ।
ହାଲୋ।
ହଁ।
କଣ୍ କହିଲେ ମୁଁ ଟିକେ ଶୁଣିପାରିଲିନି?
ନା- ମୁଁ କହୁଥିଲି ଏଇ ଛୁଟି ଏଇନାକେ ଅଛି। ଆ ସେଇ ସକାଳୁ ଖା ଖାଲି ଯାଉଚନ୍ତି ଟ୍ୟୁସନ ସନ୍ଧ୍ୟା ବେଳକୁ ଦି ଟାଇମ୍। ଆଉ ସ୍କୁଲୁ ଏଇ ଖୋଲିବନି କି ଏଇ ସତର୍ ତାରିଖି କି ଅଠର୍ ତାରିଖି।
ହଁ ଗୋଟେ ଝିଅ ନା ଝିଅ
ହଁ- ହଁ ଗୋଟେ।
ଓହୋ।
ଏଇ।
ଝିଅ ଛୁଆ ମାନେ ତାଙ୍କର ଏଇନା କେତେ ରଜ ଆଉ- ହିଁ ହିଁ।
ତା ଖାଇବା ପିଇବା ଭୁଲି ଯାଉଚି ଆଉ।
ହଁ ଆମେ ତ ସବୁ ଛୁଆ ବେଳେ ସେଇଆ ହେଇଥିଲୁ।
ହଁ- ହୁଁ-ହୁଁ-ହୁଁ-। ହଁ ଆଉ ପୁଣି ଆମ ଛୁଆ ମାନେ ପୁଣି ଏଇନା ସେ
ସେ ହେବେ ଆଉ ହିଁ -ହିଁ -ହିଁ ଏବେ ତ ଛୁଆ ମାନେ ଆହୁରି କିଛି କରୁନାହାନ୍ତି ଆଗୁରୁ ଏତେ ସେ ଜୁନ୍ ମାସ ହେଲା ମାନେ ଚାଲିଲା।
କିଣା ହଉଥିବ ଯେ ଆଉ ସରୁ ନଥିବ ସଜ। ହୁଁ-ହୁଁ-। ଚୁଡିଥିନ୍ ବି ପୁଣି ଚୁଡି
ହୁ
ଆଉ ସେ ଇଏ ବି ସେମିତି ନା ଛୁଆ ଏଇନା ଆଜିିକାଲି ଛୁଆ ଏତେ ନାହିଁ ସଜ
ହଁ ତାଙ୍କର ତ ସବୁଦିନ ହେଇଗଲା ଆମର କଣ ଆମେ ଯାହା ପୂଜା ପର୍ବ ହେଲା ସଜବାଜ ହଉଥିଲେ ଏବେ ତ ସ ସବୁଦିନ ସଲେ ଖାଲି
ସବୁଥିରେ ଆଗ ଏଇ ଜିନିଷ ଆଉ କିଛି ବି ନାହିଁ ଏଇ ରଜରେ ଆଉ ପିଠାପଣା କି କରୁଛନ୍ତି ନା କେତେ କାଁ ଭାଁ କିଏ ଯଦି
ହଁ ଏଇ ଯାଇ ଗାଁ ମାନଙ୍କରେ ହଉଛି ଯୋଉ ଏବେ ସବୁ ରଜ ସେଲିବ୍ରେସନ କରୁନାହାନ୍ତି।
ହଁ ମୋ ଏଇ ରଜ ଉତ୍ସବ ଯୋଉ କରୁଛନ୍ତି
ହଁ
ଏଇ ଡ୍ୟାନ୍ସ ସେ କରୁଛନ୍ତି ଆଉ ସବୁ ହଁ ଏମିତି କରୁଛନ୍ତି ଆଉ ସେଇଟା ପାଇଁ ଟିକେ ମାଇକି ଫାଇକି ବଜାବୁଜି କରୁଛନ୍ତି ଆଗରୁ ସେଇ ମାଇକିଟା ନଥିଲା ବଜେଇବା ଟା
ହଁ ହଁ
ଆଉ ଏଇ ନାଇଁ ତ ସବୁଥିରେ ମାଇକି ଡିଜେ ନହେଲେ ଆଉ ଛୁଆ ଚାଲୁନାହାନ୍ତି ଭସାଣି ହେଲେ ଠାକୁର ଭସାଣି ଡିଜେ ଆସିଛି
ହଁ
ସବୁ ତିରେ ଡିଜେ ଆଉ କୁଆଡେ ବୁଲାବୁଲି କଣ କେମିତି ହଉଛି?
ବୁଲା ହାଉ କଣ? ଆଁ ମତେ ଟାଉନ ରେ ତ କିଛି ନାହିଁ ଖାଲି ଯାହା ଜିମି ଯଦି ଗାଁ ଙ୍କୁ ଜିମି
ହୁଁ
ଆଉ ତମ ଗାଁରେ ତାହେଲେ ଭଲ ରଜ ହଉଚି?
ହଁ ଆମର ବଢିଆ ହଉଛି ସବୁ କଥା ଦୋଳି ପଡୁଛି ସେକା ଲୋଡି ଖାଇ ଦୋଡି ସବୁ ହଉଛି।
ହ ହୁଁ ଯା ହଉ ତମେ ଏକା ଏକା ଖେଳି ଦିଅ
ସା ଆପଣ ବି ଆସନ୍ତୁ।
ଉ ହୁ ହୁଆଜି ବା ଯିବା ଏତେ କହୁଛ ଭଲ ରଜ ହଉଚ ବୋଲିକି ଯିବା ଆମର ବି ରହୁଛି ଏଇ ପାଖରେ ହଉ ହଉଛି ଯେ ଏଇ ଛୁଆ ଯାଆନ୍ତି ଆମେ ଟିକେ ଯାଉନା ଆଉ ଆଉ ବାହାରେ ଯ କୋଉଠି ଗନେ ଆଉ ଯାଇକି ଦେଖି ଆସନ୍ତେ
କହିଲି କେଉଁଝର ର କୋଉଠି ହଉଛି?
ତିନିଶହରେ ଆମର କହିଲ ଏଠି ବାନ୍ଦ ଗଡା ହଉଛି
ଓହୋ
କ ହ ଆଉ ପୁରୀ କି ଆଉ କୁଆଡେ ବୁଲାବୁଲି କଣ କେମିତି ଯାଇଛ ନା
ଏବେ ତ ଆଉ କୁଆ ଛୋଟ ବୋଲି ସେ ପ୍ରେଗନେନ୍ସି ଟାଇମ ଆଉ କୁଆଡେ ଯାଇନି ସେ ଯାହା କଂସି ପୂର୍ବରୁ ଯାହା ଯୁଆଡେ ବୁଲେ ଆଉ ନହେଲେ ଏଇଠି ପାଖରେ ସିଏ ଥିଲେ ଭୁବନେଶ୍ଵର ଏ ସବୁ
ହୁଁ ପୁରୀ ଭଲ ଲାଗେ ନା ତମୁକୁ?
ହଁ ବୋହୁତ ପୁରୀ ତ ବୋହୁତ ଭ
ହୁଁ ସେଠି ଗଲେ ତ ଆସିବାକୁ ବି ଇଚ୍ଛା ହୁଏନି ନା?
ହଁ ଯେତେ ଯାମ୍ ଥିଲେ ବି ମାନେ ଏତେ ଲୋକ ହେଲେ ବି ସେତେ ଇଣ୍ଟରେଷ୍ଟ ହବ ଯିବାକୁ ପୁରୀ।
ହଁ।
ଆଉ କୋଉଠିକି ଯାଅ ନ ଯାଅ ଯେତେ ଥର ପୁରୀ ଯେତେ ଥର ବାହାରିବୁ ସେତେ ଥର ଯିବାକୁ ଖୁସି ଲାଗିବ।
ହୁଁ। ହେ ଜେଗାକୁ ଗଲେ ଆମେ ବୁଲିବା ଦେଖିବା ସେ କେତେ ଲୋକଙ୍କ ସା ମିଶିବା।
ହୁଁଉଁ।
ନାଇଁ ଆଜି କାଲି ସମସ୍ତେ ତ ସ୍ମାର୍ଟ ହେଇଗଲେଣି। କଣ ଆଉ କେହି ଏମିତି ନାହାନ୍ତି ଆ ଏଇ ଆଗରୁ କଣ ଯାଇପାରଥିଲେ କି ଲା ଲୋକ? ଏଇଠି ଛାଡି ଦେଇଥିଲା କୋଉଁଠି ଯାଇଁକି ଭଲସେ ଏଇନାକେ କାହିଁ କୁଆଡୁ କୁଆଡୁ ଲୋକ ପଳେଆସୁଚନ୍ତି ଟ୍ରେନେ କି ଗାଡି ଏରୋପ୍ଲେନରେ ବି ପଳେଇ ଆସୁଚନ୍ତି।
ଏ ହଁ।
କୋଉଠୁ କୋଉଠୁ ସବୁ। ଆଉ ଘରେ ସବୁ ଭଲ ତାହାନେ?
ହଁ ଘରେ ଭଲ ଏ ମାଆଙ୍କ ଦେହ ମୋ ଶାଶୁଙ୍କ ଦେହ ଟିକେ ଭଲ ନାହିଁ। ଆଉ ମୋର ଶାଶୁଘରେ ଆଉ କେହି ନାହାନ୍ତି।
ଆଉ?
ଯାହେନେ ଶାଶୁ ଶାଶୁ, ହଜବେଣ୍ଡ, ମୁଁ, ମୋ ଏଇ ପୁଅଟା ହେଇଛି ତ।
ଉଁହୁଁ। ତମେ ତାନେ ଏକା।
ହଁ ଏକା ସେଇଥିପାଇଁ ତ ଯାଇ ହୋଉନି। ହୁଁ
ହଁ ହଁ ଘର ଦାୟିତ୍ଵ ସବୁ ବୁଝିବାକୁ ପଡୁଚି।
ଆଉ ଜଣେ କିଏ ଥିନେ ମୁଁ ଏତୋଳକୁ ଆମ ଘରେ ଥାଆନ୍ତିଣି।
ହଁ ଆଉ ରଜ ସବୁ ତ ଆସୁଚନ୍ତି ଆଉ ଝିଅମାନେ ସବୁ ଆସୁଚନ୍ତି ଘରକୁ ରଜ
ମୋର
ଆଉ ଆମର ବି ସବୁ ପିଇସିମାନେ ଆସିଲେଣି ରଜ ପାଇଁ।
ଉଁ ହୁଁ ହୁଁ ହୁଁ।
ସବୁ ଆସୁଚନ୍ତି ଆଉ ଏ ରଜ ସଇନେ ଯାଇଁକି ଯିବେ ଆ। ସେ ଗୋଟେ ଖୁସି ଆଉ ସେମାନେ ଆସୁଚନ୍ତି ଆମେ ବି ସେମିତି ରେ ଝିଅ ଆମେ ବି ସେମିତି ବାପଘରକୁ ଯିବା ନା।
ହୁଁ।
ଆଉ ଫୁଣି ରାତି ପାଇଁ କଣ ଆ ରୋଷେଇ ଫୁଣି କରିବେ?
ଏରା ଆଜି ତ ରୁ ରୁଟି ହବ ତା ସହିତ କଣ ହବ ଦେଖିଆ ଫାଇନାଲ କିଛି କରିନି।
ଆଜି ଶନିବାରେ ଆଉ ରୁଟି ନା ଅରୁଆ?
ନା ନା ଉସୁନା କୁ ରୁଟି ହବ ଯେ
ହୁଁ।
ଅରୁଆ ନାଇଁ ସେ ହଉଛି ମୋ ଶାଶୁ ଟିକେ ତେଲ ମସଲା ଖାଉନାହାଁନ୍ତି। ତାଙ୍କ ପାଇଁ ଅଲଗା ହେଉଛି ପୁଣି ଆମ ପାଇଁ ଅଲଗା
ଏଇ ଗ୍ୟାସରେ ହଉଛି ବୋଧେ?
ନା ନାଇଁ।
ଓହୋ ଅ ହୋ ତେଲ ମସଲା ସେଇଥି ଖାଇବେନି ଆଉ।
ଅହ।
ତାର କେବେ ଅପରେସନ୍ ହଁ ହେଇଚି?
ଏଇ ପନ୍ଦର ଦିନି ହବ।
ଆଚ୍ଛା ହଉ ତାହେଲେ ଆଉ କେତେବେଳେ କଥା ହବା
ହଁ କେତେ ଟାଇମ୍ ହେଲାଣି କି?
ହଉ ରଖ ଆଁଏ
ଶୁଣନ୍ତୁ ଶୁଣନ୍ତୁ ଟିକେ ହାଲୋ ହଁ ଏଗାର ମିନିଟ୍ ହେଲାଣି। ହଉ ହଉ ତାହେଲେ ରଖନ୍ତୁ ହେଲା।